ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ ତମେ କଣ ଆଉ କଣ ତାରେ ଗୋଟେ ଏସ୍ ସି ଆଣି ଘରେ ଲଗେଇଛି। ଅ ଆରେ ଚାଲୁଣି ହଁ ମାସେ ହେଇଗଲେଣି ଚାଲୁନି କଣ? ହୁଁ ଠିକ ଆଉ। ଖରା ଗୋଟେ ଏ ସି ଆଣିକି ଲଗେଇଦେଲି ଘରେ। ଚାଲୁନି କଣ? ଓ ବନ୍ଦ ହେଇଯାଉଛି ମନ କନ ଅଟୋମେଟିକ ହେଇଯାଇଛି ଏମିତି ହବ କହିଲୁ।
କିଡି ଘର କିଡି ଟିକେ ଚେକ୍ କର ହେଲା। ତା ପଛପଟେ ସର୍କିଟ ଟା ଚେକ୍ କର ହେଲା।
ହଁ।
ଛଟ ସର୍କିଟ ଟା ଚେକ୍ କରିକି ତାଙ୍କୁ ଭିତର ଖୋଲିକି ଟିକେ ଯଦି ମଇଳା ଫଳା ଲାଗିଥିବ ସଫାସଫି କର।
ନୂଆ ମିଶି ସିଟା ବାସୁଟେ ହେଇନି କଣ କେମିତି କଣ କରିବି ଯେ କି କଥା କୋରକୁ ନେଇଯିବି ବୋଲି ଭାବୁଛି।
କିୟରକୁ ନବା ଆ ହଉ ନିଅ ନହେଲେ ମିସ୍ତ୍ରୀ ଫିସ୍ତ୍ରୀ ଯକଏ ଅଛନ୍ତି, ଦେଖା ନହେଲେ ତମ ପାଖାପାଖି
ମିସ୍ତ୍ରୀ ପୁରରା ପଶି ବସିିଛି ଏବେ ତା ବା ସେଲାଇ
ଏ ଭାଇ।
ଚାଳିଶ ହଜାର ଏ ସିି ଦେଇ କିଣିଲି ମିସ୍ତ୍ରୀ ଦଶ ପନ୍ଦର ହଜାର ନେଇଗଲାଣି ଆଉ କଣ କରିବି ଯେ
ମିସ୍ତିତ
ଆଉ ଫିଟିଙ୍ଗ କରିବାକୁ ନେଲା ପାଞ୍ଚ ହଜାର। ସଜ କରିବା ଆ ଗୋ ସାରା ହେଲା କହିଲ ପାଣି ପ୍ରୋବ୍ଲେମ କହିକି ସିଏ ନେଇଗଲା ପୁଣି ଦି ହଜରେ ପୁଣି ଆଉ ଥରେ ଆସା କହିଲ ଭିତର ପ୍ରୋବ୍ଲେମ କହି ଦି ହଜ କଣ ଆଉ କଣ?
ଚାଳିଶ ହଜାର ଏ ସି ରେ ତମେ ପନ୍ଦର ହଜାର ଏସଟ୍ରା ଖର୍ଚ କରି ସାରିଲାଣି।
ଏକ୍ସଟ୍ରା ଖର୍ଚ୍ଚ କରିଲେ ପୁଣି ତା ସିମେଣ୍ଟ ତା ପୁଟି ତାର ସବୁ କଣାକଣି ସବୁ ସେଇଥିରେ ପୁଣି ଅ ପକ୍ଷୀ।
ଓ ହଉ ଛାଡ ତାକୁ ନେଲେ ଗୋଟେ କାମର ଆଉ କିଛି ଉପାୟ ନାହିଁ ତାର ଯୋଉ ୱାରେଣ୍ଟି କାର୍ଡ ଅଛି ତ।
ହଁ ୱାରେଣ୍ଟି କାର୍ଡ ଅଛି କାଲି ବା ନେଇକିୁ ଯିବି ବୋଲି ମୁଁ ବୋଲି ଗୋଟେ ଥର ପଚାରିଦବି ବୋଲି ପଚାରିଲି ସେଇ ଆଉ ଫୋନ କରିକି ଆଉ।
ଆଉ ସେୟା କର ତାକୁ କେୟାରକୁୁ ନେଇକି ଯାଅ ଭଲସେ ଦେଖାଅ ହେଲା।
ହୁଁ ହୁଁ। ଆଉ ପାଇ ବି ପା ପାଇପିର ଆଣିଥିଲି ଯେ କଣ ଫାଟିଗଲା ତଳେ ପଡିକି। ଆରେ ଏବେ ଲସ ରେ ମୁଁ ଚାଲିଛି
ଫାଟିଲ କେେଇଥ ବା
ଫାଟିବା କଣ ଟ୍ରାକ୍ଟର ତ ଆଣୁଥିଲି ଟ୍ରାକ୍ଟର ତ ଖସି ପଡିଲଲା ଆଉ ଫାଟି ତ ଗଲା ଆଉ
ଓହୋ ଏମିତି କଥା ତାହେଲେ ନା
ହୁଁ
ହଁ ଟ୍ରାକ୍ଟରୁ ଖସି ପଡିଲା କେତେ ଟା ପାଇ ଫାଟିଲା
ଏଇ ଦିଟା ଘରେ ଫାଟିଗଲା
ଘର କାମ କିଣି ଚାଲିଲା ତାହଲେ ହେଲା ତାହେଲେ
ଘର କାମ କଣ ସେଇଟା ପୁଣି ନେଇକି ଦୋକାନକୁ ମିଛୁଟାରେ କହ ତମ ପା ପଠା ଖାଇବି କଣ ଦେଇଛ କହିକି ଦେଇ ଦେଖିକି ପୁଣି ଗୋଟେ ଧରିକି ଆଇଲି କିଲ ନା ଦମନ ଦମନ କହିକି ଧରିକି ଆଇଲା ଆଉ ଗୋଟେ ମିଛୁଟାରେ କହିକି ଆଇିଲି ଆଉ କଣ କରିବି
ଅହଉ ଆଉ କଣ କରିବା ଆଉ ପଇସା ପତ୍ର ତ ଅଭାବକୁ ହେଇନା ଆଉ ହଇରାଣ ଟ ଯାଉ
ସେଇ କଥା ବା ଆଉ ତମ ରୁମରେ ମୁଁ କାଲି ଯିବି ହବ କି କେତେଟା ବେଡ ପଡିଛି
ଆମର ମୁଁ ରହିବସ କି
ହଁ ବାଉ କାଲି ଗୋଟେ ଦିନ ଯିବା ଗୋଟେ କାମ ଅଛି ତ ଯ ଗୋଟେ ଦିନ ରହିକି ଆସନ୍ତି
ଓହୋ ତାହେଲେ ଆସିବ ଯଦି ଆମ ରୁମରେ ପାଞ୍ଚଟା ବେଡ ରୁ ଚାରିଟା ପିଲା ରହୁଛନ୍ତି ଆଉ ଗୋଟାଏ ବେଡ ଖାଲି ଅଛି ହେଲା
ହଁ
କହିବ ଯଦି ମୁଁ ସେଇଟା ତମ ପାଇଁ କହିକି ରଖିଦେବି ଆଉ
ହଁ ରଖଦିନି ଗୋଟେ ଦିନ ତା ଖାଲି ଯିବି ଆସିବି ଆଉ କଣ
ଓ ହଉ ତାହେଲେ ଆମ ରୁମ ଅଛି ବେଡ ରେ ଗଦି ଫଦି ପଡିଛି ଆସିବ ଆରାମସେ ରେଷ୍ଟ ନବ ଯିବ ଆଉ
ହଁବ ସେଇ କଥା କ ଗଲେ ଖିଆ ପିଆ କରିବା ରେଷ୍ଟ ଟିକ ନେବି ଆସିବି ଆଉ କହ
ହଁ ହଉ ତମେ ଆସ କାଲି ଆରାମସେ ଆସ ଫ୍ରି ହେଇକି
ହୁଁ ଗଲେ ଟିକେ ତ ଯିବା ସିଆଡେ ଗୋେ ଆଇ ପାର୍କ ଫାର୍କ ଟିକେ ଯିବା ବୁଲାୁଲି ଟିକେ କରିବା ଆସ
ହଁ ଶିଆ ଏଇନା କ ମାର୍କେଟ ଯାଇଥିଲୁ କିଣା କିିଣି କରିକି ଆଇଲୁ।
କଣ କେତେ କଣ ଅଛି ରେଟ୍ କଣ ଅଛି କଣ?
ହୁଁ ଭଲ ରେଟ ସବୁ ଅଛି ସବୁ ଜିନିଷ ନା ଟିକେ ଅଫର ଚାଲିଛି ରଜ ପାଇଁ ରଜ ସରିଗଲେଣି କିନ୍ତୁ ଗୋଟେ ଗୋଟେ ଜାଗାରେ ଚାଲିଛି ଗୋଟେ ଗୋଟେ ଜାଗାରେ ବନ୍ଦ ହେଲେଣି କିନ୍ତୁ ଚାଲିଛି ପ୍ରାୟ ମଲ ଫଲ ଭିତରେ ଚାଲିଛିତି।
ହ ଏ କଥା ତାହଲେ ହ
ି ଧରିକି ଆସିବ
ହଉ କଣ କ ଆଲ କି କିଣିକି?
କଣ ଆଇିଲି?
ହୁଁ
ଉ ତମର?
ହଁ
ହଁ ତମେ ମୁଁ ଆଣିଲି ପୁରରା ଗୋଟେ ପ୍ୟାଣ୍ଟ ଗୋଟେ ଆଣିଲି, ଆଉ, ଗଞ୍ଜି ଗୋଟେ ଆଣିଲି, ଗୋଟେ ଆଉ ଏଇ ଫର୍ମାଲ ର କଳା ପେଣ୍ଟ ଗୋଟେ ଆଣିଲି ଉଁ। ତାପରେ ଏମିତ ତ ଜିନିଷ ଅ ଏପଟ ସେପଟ କରିକି ଇଆଡୁ ସିଆଡୁ ଆଗୁଡ ମାଗୁଡ଼ୁ ଜିନିଷ ଧରିକି କିଣିକି ଆଣିକି ଆସିବା କଥା ଆଉ।
ଅ କାଲି ଏ କାଲିଗଲେ ନହେଲେ। କାଲି ରାତି ଆଡ଼ିକି ଗଲେ ଗାଁ ମୋ ସହିତ ପଳେଇ ଆଶିବ ପରଦିନ ସକାଳେ ଆସିବା ହାରି ମିଶିକି ଗୋଟେ ପୂଜାଟେ ଅଛି ପୂଜାଟେ କରିକି ଗୋଟେ ବାଇକ ଟେ କିଣା ହବ ତ ଯିବା ଆଉ।
ବାଇିିକ ତା ହେଲେ କାଲି ଗୋଟେ ଆସିୁଛି ନା।
ହଁ କାଲି ଗୋଟେ ଜିଟି ଟେ ନେଇ ଆସିବା ଆଉ।
ହଉ ଆଉ ଏଇ ଗୋଟେ କଥା ଯିବା ଆଉ ମିଶିକି ଧରିକି ଆସିବା ପୂଜା ଫୂଜା କରିକି ଭୋଜି ଭାତ କରିବା ଗାଁ ରେ ଆଉ।
ହଁ ଭୋଜିଭାତ ଗୋଟେ କରିକି ତାପରେ ମୁଁ ଆଣିକି ତତେ ଛାଡି ଦେଇେକି ଯିବି ଆଉ କ।
ଟି ରୁମ ରେ ଆମର ଆଉ।
ହଁ ସେଇଥିି ପାଇଁ ବା କହୁଥିଲି ରାତିରେ ରହିି କି ସକାଳୁ ଗାଡି ଫାଡି ଧିରିକି ଆସିକି ପୁଜା ପୂଜି। କରିକି ଯିବା ଆଉ କନ। ହଁ ଆଉ କେମତି କନ। ଚଲଛି ପଢ଼ା ପଢି ଏଇନେ।
ପଢାପଢି ଚାଲିଛି ସେମିତି ତ ଆଉ ସବୁଦିନ ଯାଉଛୁ ଆଉଛୁ ଯାଉଛୁ ଆଉଛୁ ଏମିତି ଚାଲିଛି ଆଉ।
ଓ ହଉ ମନେ ଦେଇ ପଢ଼ ଆଉ କଣ କରିବା ଏଇ ଯୋଉ ଲାଟିନ୍ ଟାଙ୍କି ଟା ଆମର ଖୋଳା ହଉଛି ତ କଣ ତମ ଗାଁ ଆଡେ କେହି ଚିହ୍ନା ଅଛନ୍ତି କି?
ଲାଟିନ ଟାଙ୍କୀ।
ହୁଁ।
ଆମ ଗାଁ ରେ ଏବେ ତିନି ଚାରି ଜଣ ଖୋଳେଇଛନ୍ତି ଟାଙ୍କି ହେଲା।
ହୁଁ।
ତମେ ଯଦି ଖୋଳେଇବ ତାହେଲେ ମତେ ସିଏ ବି ଗାଁ ରେ ଲୋକ ତାଙ୍କ ନମ୍ବର ରଖିଛନ୍ତି ହେଲା। ହୁଁ। ମାନେ ମ। ଯାହାର ଦରକାର ହଉଛି ତାଙ୍କୁ କହିଲେ ଦଉଛନ୍ତି, ସିଏ ଭଲ ଅଳ୍ପ ମାନେ ଯେତିକି ତାଙ୍କୁ ବଜେଟ ଦବ ସେ ସେ ଅନୁସାରେ ଭଲରେ ଖୋଳି ଦେଇକି ଯାଉଛନ୍ତି। କି ଗାଡି ଫାଡି ବୁଝିଦେଲେ ବି। ଖୋଳି ଦବ ଆସିକି।
ନାଇଁ ମୁଁ ବଜେଟ ନହିଁ ମ, ଯେତିକି ସେ କହିବେ ସେତିକି ନେବେ ଆଉ ବଜେଟ ମୁଁ ଦେବି ଗୋଟେ ତାଙ୍କ ମନ ପସନ୍ଦ ହଉନଥିବ।
ଅ, ହଉ ତାହେଲେ ମୁଁ। ତାଙ୍କ ନମ୍ବର ଟା ମୁଁ ତମକୁ ପଠେଇଦବି ଆଉ।
ହଉ ହଉ ପଠେଇଦବ ଆଉ ଗଲା କଣ କାମ ସହିଲା ଆଉ, ଆଉ। ହଁ ଯେ ଘର କରିଦେଲି ଯେ ସେ ଯୋଉ କଣ କହିଲ, ତମ ସେ ଭୁବନେଶ୍ଵର ବା କଣ ଯୋଉ ସନଗ୍ଲାସ କେତେଟା କଣ ଅଛି।
ସନଗ୍ଲାସ ଘରେ ଲଗେଇବା ପାଇଁ ଯୋଉ କା
ହଁ।
କାଚ ଲଗେଇବଟି, ହଁ ହଁ। ହୁଁ ତା ରେଁ ହୁଁ ଜାଣିଲି ଯେ। ତା ରେଟ୍ ଠିକ ଠାକ୍ ଅଛି। ହଁ ତମ ବଜେଟ୍ ହିସାବରେ। ତମେ ଦେଖିବ କୋ ମାନେ ଅଧିକ ରେଟ୍ ବାଲା ବି ଅଛି କମ ରେଟ୍ ବାଲା ବି ଅଛି।
ମିଡିୟମ ଟା ଦରକାର ତ ଅଧିକ ଅଧିକ ବାଲା କଣ ହବ ଆମେ ତ ଏତେ ବି ଅମ୍ବାନୀ ନୁହଁ।
ଏତେ ବଡ ଇଏ ନୁହଁ ଆକାଉଣ୍ଟ ନୁହଁ ଆମର ଯେ ଆମେ ଏତେ ବଡ କିଣିବା ଜିନିଷ। ଆଉ ତମେ, ଆସ ନିଜେ ଆସ ନିଜେ ଦେଖିକି ଚଏସ କରିବ ହେଲା।
ହ କାଲି, ହ କାଲି ଗଲା ପରେ ଗାଡିଟା କାଢିଦେଲା ପରେ, ଏକାେ ଦେଖିବା ସବୁ ଦେଖିବା କିଏ କି? ସେ ଯୋଉ ଷ୍ଟିଲ୍ ଟା ବି ଲଗେଇବା ଷ୍ଟିଲ୍ ଟା ଯୋଉ ସିଡ ରେ ଲାଗୁଛି ଷ୍ଟିଲ୍ ଟା ବି ଲଗେଇବା। ହଁ ସେ କାଳେ ଗୋଟେ ମାଡରେ ସବୁ ଧରିକି ପଳେଇ ଆସିଲେ ଯିବ ଆଉ କଣ।
ହୁଁ, ହୁଁ ହୁଁ ମୁଁ ବି ସେଇଟା କହୁଛି। ଝ ହେଲା ମୁମ ଶୁଣ ତ ଏକାଥରିକ ଆସିଲ ଦେଖ କି, ଯାହା ଗାଡ଼ି ଫାଡ଼ି ଦେଖିଲ କିଣିଲ ଯାହାବି କଲ, ତାପରେ ତମର ଯୋଉ ଯୋଉ ଜିନିଷ ଦରକାର ଘର ପାଇଁ କାଚଟା ହଉ କି ଟାଇଲଟା ହଉ। କି ଯହା ବି ହଉ ହେଲା। ଏକାଥରେ ଦେଖିକି ଏଇଠି ଫିକ୍ସ୍। ଫିକ୍ସ କରିଦେଇକି ଗାଁକୁ ଯିବା ହେଲା।
ହଁ ଏକା ତ ସବୁ କାମ ତୁଟି ଦେଇ ଘଣ୍ଟେ ଦେଢ ଘଣ୍ଟା ଭିତରେ ସବୁ ହେଇଗଲା। ଟେ ରୁଟିେ ଗଲେ ଆଡଭାସ ଦିଆଯଇଛିଉ ସେ ନେଇୁ
ଅ ଅନଲୋଡ କରିଦେବେ ପେମ ତମର ଆଉ ଯାହା ବାକି ପେମେଣ୍ଟ ରହିଲା କରିଦବା ସେ ନେଇକି ପଳେଇ ଆସିବ ଆଉ
ହଁ ଏକ କାଳିଆଡେ ଗଲା ବଳୁ ପୁଣି ଏସି ଟେ ବି ନେଇଯାଇଥିବି ଦେଇଦବା ବାଟରେ ଆଉ କଣ
ହଉ ତାହେଲେ ଠିକ ଅଛି ସେ ସେମତି ବି କରିବା ଭଲ ଆଣିଥିବ ଯଦି ଫେରେ ଦେଖେଇକି କାମ ତାର ସାରି ଦେଇକି ହୁଁ ଗାଡିରେ ତ ମୁଁ ବାସିଥିବି ଝାଡିଦେବି ଆଉ କଣ
ହଁ ଧରଦଉ ସେଠି ଏସିଟା କେତେମିତି ବାହାରିକି ଟିକେ ତ ଓଜନ ହେଇଥିବ ତାର ତ ମେସିନ ଟା ଠିକ ଠାକ ଅଛି ଖାଲି ଏସି ଟା ଭିତର ଟା କଣ ମଳି ଫଳି ପସି ଯାଇଛି ବୋଧେ କଣ
ହୁଁ ହୁଁ ତାର ଯୋଉ ଇଏଟା ପଛ ଫିଲ୍ଟର ଟା ସେଇଗୁଟା ବି ମଳି ହେଇଯାଇଛି
ହୁଁ ହୁଁ
ହଁ ହଉ ତମେ କାଲି ଆସ ଆଗ ଆସ ଆସ ରେଷ୍ଟ ଫେଷ୍ଟ ନିଅ ତାପରେ ଯିବା
ଅ ତାପରେ ଗୋଟେ ଯୋଉ କୁକୁର ଟା ରଖିଥିଲଥିଲି ମୁଁ କୁକୁର ଟା ରଖିଥିଲି ତାର ଚାର ଚାରି ଦିନ ହେଲା ଦେହଟା ଖରାପ ଖାଉନି ପିଉନି ସବୁଆଡୁ ଟେନସନ ପରା ନା।
ଆଉ ତାକୁ ମେଡିକାଲ ନେଇକି ଗଲନି।
ସବୁ ସଇଲାଣି ମୁଁ ମେଡିସିନ ଖାଉଚି ମେଡିସିନି ଖାଉଚି ଘଣ୍ଟେ ଦେଢ ଘଣ୍ଟା ପରେ ପୁଣି ବାନ୍ତି କରିଦୋଉଚି ମାମା ବି ଚିଡୁଚି।
ଅହ ତାଙ୍କୁ ମେଡିକାଲ ନେଇକି ଦେଖାଅ ନହଲେ ଇଞ୍ଜେକସନ ମିଞ୍ଜେକ୍ସନ ତାଙ୍କର କଣ ଅ ସେ ମେଡିସିନର ମାନେ ଯୋଉ ସେ ରୋ ଗୋର ଆଁ ଦେଖ
ସବୁ ପରା ଦିଆ ସଇଲାଣି ମେଡିକାଲ ଗଲାଣି ମେଡିସିନ ଆଇଲା ମେଡିସିନ ତା ପାଇଁ ହଜାର ଟଙ୍କା ଧରିକି ଆଇଲୁ ଖାଉନି ନା କଣ ସିନା ଖାଇଲେ ମେଡିସିନ ନା ଦବ ଇଞ୍ଜେକ୍ସନ ଆଜି ଗୋଟେ ଦେଇଥିଲି ନେଇକି ଏମତି କାମ କରୁଚି ଏମତି ତ ମୁଁ କହିଲି କଣ ବେଳା ଆଉ ଖରାପ ପଡିଚି ସେ ସବୁ ଖରାପ ହୋଉଚି ଆଉ କଣ।
ହଁମ ଆଉ କଣ କରିବା ମଣିଷ ଜୀବନ ତ ସେଇଆ ଆଉ କେତେବେଳେ ଭଲ କେତେବେଳେ ଖରାପ ଏମତିଆ ଆଉ।
ହୁଁ। ଆଉ କଣ କୁହ।
ନାଇଁ ମ ଆଉ ସେ କଥା ନାଇଁ ଯେ ସେ କେମତିଆ ଘରେ ଗୋଟା ଲେଖା ଜନ୍ତୁ ଯଦି ରଖିଥିିବ ତାଙ୍କ ଦେହ ଫେହ ଖରାପ ହେଲେ ଭାରି ମାନେ ମୁଣ୍ଡକୁ ଚିନ୍ତା ଘାରେ।
ଭାରି ଚିନ୍ତା ପରା ଯେତିକି ୟାଡୁ ୟାଡୁ ଚିନ୍ତା ସେଆଡୁ ବେଶୀ ଚିନ୍ତା ଘରେ ଖାଲି ବକୁଛନ୍ତି।
ହୁଁ ହଁ ଛାଡ ଆଉ କଣ କରିବା। ଓ ହଁ ଆଉ ତା ହଁ। ତା ଜୀବନଟା କଣ ଆମ ହାତରେ କି।
ହୁଁ।
ତିକି ପାରିବା ସେତିକି କରିବା ଆଉ ଆଉ ଯୋଉ ଆମେ ଯୋଉଟା ନ କରିପାରୁଥିବା ଆଉ ସେଇଟା କେମିତି କରିବା।
ସେଇଆ କଥା ଆମେ ତ କରିପାରିବାନେଇ ଆଉ କଣ ଆମେ ଯେତିକି ଆମ ହାତରେ ଅଛି ଆମେ ସେ ତିକି ବାଟ ଯାଇପାରିବା।
ହଁ ଆଉ ଆମେ ହଁ ଆଉ ସବୁ ଭଗବାନଙ୍କ ଉପରେ ଆଉ ଆମେ କଣ ଅଧିକ ଗୋଟା କଣ କରିଦବା ଆମେ ତ ଏଇଠି ମେଡିସିନ ଆଇଁଲେ ଡକ୍ଟର ଦେଖେଇଲେ। ଯେତିକି ପାରୁଚେ ସେତିକି ତ କରୁ ଯେ ଆଉ ଅଧିକଟା କଣ କରିବା ଯେ ଆଉ।
ସେଇ କଥା ପା।
ହଁ ହୋଉ ଆଉ ଛାଡ ଆଉ ମନ ଦୁଃଖ କରନି ଯାହା ହବ ହବ ଆଉ।
ସେଇଟା ଯାହା ହବ ହବ ଆଉ କଣ
ହଁ ଆଉ ହୋଉ ଛାଡ। ଦେଖିଆ ନହେଲେ ଭଲ ମେଡିସିନ ମେଡି ମେଡିକାଲ ନହେଲେ ଯୋଉ ଦେଖେଇକି ନହଲେ କାଲି ତ ଆସିବ ତମେ ହେଲା ଉଁ ଯ ଯେ ଏଇଠି କୋଉଠି ପାଖାପାଖି ଭଲ ମେଡିକାଲ ଥିବ ଏ ପଶୁ ମେଡି ଡାକ୍ତରଖାନା ପଶୁ ଡାକ୍ତରଖାନା ଦେଖ ହଁ ଦେଖିଆ ନହେଲେ ନାଇଁ କଁ ହଁ ହଁ। ହଁ କହିକି ନେଇଜା ନହେଲେ ଆଉ।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
ହଁ ତମେ ଆସ ଆଇଲେ କାଲି ଦେଖିବା ସେ ବ୍ୟବସ୍ଥାଟା କାଲି କରିବା ଆଉ।
ହୁଁ ଆଉ କିଛି କୁହ?
ହୁଁ ସେ ଆମର ଟାଇଲ କଥା ଟା ପଚାରୁିଥିଲି ପରା ତମକୁ
ହଁ ଟାଇଲ ପରା କହିଲି କାଳେ ଆମର ଯେତେବେଳେ ଟାଇଲି ଆଣିଆ ତମର ସେମିତି ଧରିକି ପଳେଇଆସିବା ଟାଇଲି ଆଉ କଣ। ସେ କାଲି ଧରିକି ଭଲ ଟାଇଲ ଅଛି। ଅଛି କୁଆଡ଼େ ଭଲ ଟାଇଲ ମିଳିବ ନେଇଆସି ଦେଖିଆ ଆଉ ମୋର ଗୋଟେ ସାଙ୍ଗ ଗୋଟେ ଚିହ୍ନା ଅଛି ନେଇ ଆସିବା ଆଉ କଣ।
ହୁଁ ସେ ମୋର ବି ଗୋଟେ ସାଙ୍ଗଟେ ସେ ଆମ ସେପଟେ ଚିହ୍ନା ଅଛି ଯେ
ହୁଁ।
କହୁଛି ତା ସାଙ୍ଗେ ଆଉ ଟିକେ ପୂର୍ବରୁ କଥା ହଉଥିଲି, ସିଏ ବି କହୁଛି ଭଲ ରେଟରେ। ଯେ ତାଠୁ ଯଦି ଆଉ କୋଉଠି ଭଲ ରେଟରେ ମିଳିବ ବି ଆମକୁ ସେଇଟା ଆହୁରି ଭଲ ହବ।
ହଁ ଆ ମୋର ବା ସାଙ୍ଗଟେ ନିଜ ଗୋଟେ କ୍ଲୋଜ ଫ୍ରେଣ୍ଡଟା ଅଛି ସ୍କୋୟାର ଫୁଟ୍ ଅନୁସାରେ ସେ ଦଉଛି ଟାଇଲ ଭଲ ଟାଇଲ ଦଉଛି। ପୁଣି ଆମକୁ ଭଲ ଡିସ୍କାଉଣ୍ଟ ବି ଦେବ। ଯଦି ଟଙ୍କା ପ ତିରିଶ ଚାଳିଶ ହଜାର ଆଣିବାହାରି ଯଦି ଅଁ ଯେ ତିରିଶ ଚାଳିଶ ରେ ତିରିଶ ଚାଳିଶ ହଜାର ଧରିକି ଆସିବା ତାହେଲେ ସାତ ହଜାର କମେଇ ଦବ ସିଏ ଏଇନେ।
ହୁଁ ହୁଁ ହୁଁ।
ସେଇଟା ଅଛି ଆଉ କଣ ଆମର ହଁ ମୁଁ ବି ଭାବୁଛି ଛାତ ଗୁଡା ସୋଲାର ସିଷ୍ଟମ କରିଦେବି ବୋଲି। କଣ ଠିକ ହବ ନା ନାଇଁ?
କେତେ ମହଲା ଘର ହେଇଛି କି ତମର?
ଦି ମହଲା ବାଡେଇ ଦେଇଛି ବା।
ଆଉ ତାହେଲେ ଦି ମହଲା ଯଦି ସୋଲାର ଲଗେଇଦବ ଭଲ। କାହିଁକି ନା କେତେବେଳେ ଲାଇନ ରହିବ କରେଣ୍ଟ ଯୋଉ ବିଜୁଳି ରହିବ ନ ରହିବ ଆଉ
ତଳଟା ମୁଁ ଇଲେକ୍ଟ୍ରିକ ଯାହା ଅଛି ଉପରଟା ସୋଲାର ସିଷ୍ଟମ କରିଦେବି ଆଉ କଣ।
ହୁଁ। ମାନେ ଲାଇନ୍ ଫାଇନ୍ ଗଲେ ବସ ବସା ବାସି କରିବା ପାଇଁ ହବ ଆଉ।
ହଁ ଉପର ଟା ରହିଲା ତ ଯିଏ ବସାବସି କରବ, ଯଦି ଏପଟେ ଏମର୍ଜେସି ପାଇଁ ପଟେ ରହିଲା ଆଉ କଣ।
ହଁ ଏମର୍ଜେସି ପାଇଁ ଆଉ ଗେ କୋଉ କୁଣିଆ ମୈତ୍ର ଆସିଲେ
ତମ କୁଣିଆ ମୈତ୍ର ଆଇଲେ
ତାଙ୍କୁ ବସିବା ବସି କରିବ ଆଉ ସେଇଠି ଟିକେ ଚଟ ସେ ଏପଟ ସେପଟ ହେବେ। ହେଲା ସେଇଟା ଠିକ୍।